ହାଲୋ। ଗୁଡ଼୍ ମୋର୍ନିଂ।
ହଁ ଭଲ ଅଛନ୍ତି?
ଆଜ୍ଞା ଆଜ୍ଞା। ଆପଣ?
ହଁ ଭଲ ଅଛି।
ହଁ ଆପଣଙ୍କର ଗରମ କେମିତି ଚାଲିଛି ହଉଛି ଏବେ?
ହଁ ନା ଏ ପଟରେ ତ ଟିକେ ବର୍ଷା ହଉଛି। ବର୍ଷା ବଲେ କଣ ବର୍ଷା ଖରା ଏମିତି ହଉଛି। କାଲି ଟିକେ ବର୍ଷା ପଡିଲା। ବର୍ତ୍ତମାନ ପାଇଁ ଟିକେ ଖରା ହେଇଛି। ଏପଟେ ସମାନ ତିନିଟା ଦିଟା ତିନିଟା ହେଲା ବ ବର୍ଷା ପକଉଛି।
ମନେ କ୍ଲାଇମେଟ୍ ଚେଞ୍ଜ ସବୁବେଳେ ଗୋଟେ ହଉଛି ଆଜିକାଲି ଏବେ। ଆମ ପଟେ ଏବେ ବି ଏଠି ବୋହୁତ୍ ଜୋରେ ଖରା ହେଇଛି। ଗରମ ବି ବୋହୁତ୍ ଜୋରେ ହଉଛି।
ହଁ ହଁ ହଁ।
ତ ହେଲା ବର୍ଷା ବ୍ଲେସ ମାଇବେକ୍। ଦି ଦିନି ହେଲା କଣ୍ଟିନ୍ୟୁସ୍ ବର୍ଷାଥିଲା ହଉଥିଲା ଆଜି ଖରା ହେଇଛି। ଘରେ ହିଁ ରହିହବନି।
ହଁ ଗରମରେ ଆଉ ଘରେ ଆଉ ରହିହବ ବେ।
ହଁ ବା ଏବେ ମର ଗମେଣ୍ଟ କଣ ପାୱାର କଟ ବି ଚାଲିଛି।
ହଁ ହଁ ହଁ ଏବେ ତ ଟିକେ ବର୍ଷା ଘଡଘଡି ହେଲା ବେଳକୁ ତ କାଟି ଦଉଛନ୍ତି ଜଲ୍ଦି ଆଉ।
ହଁ କରେଣ୍ଟ କଟିଗଲା।
ହଁ ତାପରେ ପବନ ବି ହଉଛି ନା କୋଉଠି ଗଛ ଫଛ ପଡି ଯାଉଛି।
ହୁଁ।
ସେଇ ଜଲଦି କାଟି ଦଉଛନ୍ତି।
ଏବେ ତ ମୋ ଆମର ଏସି ଏଇଟା ଗୋଟେ କମନ ହେଇଗଲାଇ ଲୋ
ହଁ ହଁ ଏଇଟା ତ ସେମିତି ଆକା ଆଉ। ସେ ହେଲେ ବି ଏଇଟା ଆଉ ସେ ଆମର ହ ମୁ କହୁଁଛି ସେଇଟା ପ୍ରାକୃତିକ ପବନ ଠାରୁ ଟିକେ ଅଲଗା ଏକା ନା।
ହଁ ପ୍ରାକୃତିକ ପାବନ ଠାରୁ ଟିକେ ଅଲଗା।
ହଁ
ଆଉ ତା ସହ ଆମର ଏବେ ଦେଖୁଛନ୍ତି ମେ ତାକୁ କୁହନ୍ତ କାଲିଠୁ ନିଶା ନିବାରଣ ସପ୍ତାହ ଷ୍ଟାର୍ଟ ହେଇଗଲା।
ହଁ ହଁ।
ତ ତା ପାଇଁ ଆମେ ଗୋଟେ ଗୋଟେ ଆୱାରନେସ୍ ବି ଗ୍ରାଉଣ୍ଡ ଲେବୁଲ ରେ କରିବା ଦରକାର ଯେହେତୁ ଆମେ ଗୋଟେ ଭା
ନିଶ୍ଚୟ ନିଶ୍ଚୟ ହଁ ହଁ।
ତ ଆମେ ଆମେ ଦେଖିବାନି ଆମ ଯୁବ ସ ଯୁବ ସମାଜକୁୁ କେମିତି ଆମେ ନିଶାମୁକ୍ତ କରିବା ତାଙ୍କର ଭବିଷ୍ୟତ ସ ସୁଦୃଢ ହବ ଏହା ଉପରେ ଧ୍ୟାନ ଦବା ତ ଏହା ଉପରେ ଆପଣଙ୍କର କଣ ମନ୍ତବ୍ୟ ରହିବ?
ନାଇଁ ସେଇଟା ଆପଣ ଠିକ କଥା କହିଲେ କାହିଁକି ନା ଆମେ ସଚେତନ କଲେ ହିଁ ଲୋକମାନେ ସ ସଚେତନ କର ହେବେ ନହେଲେ ଆଜିକା ଡେଟରେ ଯୋଉ ପ୍ରକାର ହେଲାଣି। ମାନେ ଗଛ ସବୁ କାଟୁଛନ୍ତି ପରିବେଶ ଓ ଇଏ ହଉଚି ପ୍ରଦୂଷଣ ହଉଚି। ଯୋଉଟା କି ଆମକୁ ଦରକାର ସେଇଟା ଆଉ ମିଳୁନାହିଁ ଏବେ ବୁଝିଲେ କି ନା।
ଆଜ୍ଞା। ତାପରେ ଦେଖନ୍ତୁ କଲେଜ ଲାଇଫରେ ପିଲାମାନେ କଲେଜ ଆସିବା ସହ ସେମାନେ ନିଶାଦ୍ରବ୍ୟ ସେବନ କରୁଛନ୍ତି ତା ସହ ନାଇ ମାନେ ନିଶା ମଦ ପିଇ ଆମେ ଗାଡି ଚଲଉଛନ୍ତି ତ ସେମାନଙ୍କର ମେଣ୍ଟାଲ ଯୋଉ ହେଲଟା ମାନସିକ ସ୍ତର ହେଲଟା ସୁଦୃଢ ହଉନି କାରଣ ସେମାନଙ୍କର ପରିବାରେ ମନ ଲାଗୁନି। ସେମାନେ ମୋବାଇଲ ଲାଗିଲେ ତ ସେଥିପାଇଁ ଆମେ ମୁଁ ଭାବୁଚି ପ୍ରଥମେ କଲେଜ ଲେବୁଲରେ ବା ଯୁବପିଡ଼ିଙ୍କ ମାଧ୍ୟମରେ ସଚେତନତା ଆଣିବା ତା ସହ ତାଙ୍କୁ ଆୱାରନେସ୍ ମାଧ୍ୟମରେ ତାଙ୍କର ମଙ୍ଗୋଲ ମନ୍ତବ୍ୟକୁ ଚେଞ୍ଜ କରିବାକୁ ପଡିବ। ତ ଆମର ତା ପାଇଁବି ନିଶା ନିବାରଣ କେନ୍ଦ୍ର ବି ବହୁତ ସାରା ଖୋଲା ହେଲାଣି ଏବେ। ତ ସେମାନେ କେମିତି ସେଇଟେ ସେଠାରେ ଆସିକି ପଢ଼ିବେ ତାଙ୍କର ମେଣ୍ଟଲ୍ ହେଲ୍ଟା କୁ କରିବା ତାଙ୍କର କଉ ମୋଟିବେସ କରାହବ ତ ତା ଉପରେ ଧ୍ୟାନ ଦବା ପାଇଁ ଗମେଣ୍ଟ ଆମର ସରକାର ବି ଧ୍ୟାନ ଦଉଛନ୍ତି ତ ଏବେ ଆମେ ଜାଣି କିନ୍ତୁ ସେମାନଙ୍କ ପାଇଁ ଗୋଟେ ଶପଥପାଠ ପାଇଁ ହବାର ଆଉ ଇଏ ଅଛି କ୍ର କ୍ର ଆମର ବ୍ରାଇନି ଅଛି ଆମିଟିର ତ କାଲି ଆମେ କଲେଜକୁ ଯିବା କଲେଜର ପିଲାମାନଙ୍କୁବୁଝେଇବା। ବୁଝେଇକି ଆମେ କେମିତି ଶପଥପତ ନେଇକି ସେମାନଙ୍କର ମନକୁ ସୁଦୃଢ କରିବା। ଓ ତାଙ୍କର ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ତା ଉପରେ ଧ୍ୟାନ ଦେବା ଆପଣଙ୍କ ପାଟେ ସେଇଆ କରିବେ କି?
ହଁ କରିବା। ତାରେ ଆଜିକା ସମୟରେ କଣ କି ଦେଖିଲେ କଲେଜ ପିଲା ହିଁ ବଶି ବେଶୀ ନିଶା ସେବନ କରୁଛନ୍ତି। ମାନେ ଯେ ଯେତିକି ଶିକ୍ଷିତ ହଉଛନ୍ତି ସେତିକି ମାନେ ଅଶିକ୍ଷିତ ବୋଲି କାମ କରୁଛନ୍ତି।
ହୁଁ।
ଆଗ ଆଗ ଥିଲା ଯୋଉମାନେ କି ପଢ଼ାପଢ଼ି ଏତେ କରୁନଥିଲେ ଏମତି ରହୁଥିଲେ। କାର ରହୁଥିଲେ ସେମାନେ ନିଶା ସେବନ କରୁଥିଲେ କିନ୍ତୁ ଆଜିକା ଡେଟରେ ଓଲଟା ହେଇଗଲାଣି। ଯୋଉମାନେ ପଢ଼ାପଢ଼ି ଏତେ କରିନଥିବେ ସେମାନେ କିଛି ମାନେ ନିଶା ଦ୍ରବ୍ୟ ସେବନ କରୁନାହାନ୍ତି। ତ ଯୋଉମାନେ ଟିକେ ପଢ଼ାପଢ଼ି କରୁଛନ୍ତି ସେମାନେ ହିଁ ବେଶୀ ନିଶା ସେବନ କରୁଛନ୍ତି ଆଜିକା ସମୟରେ
ନାହିଁ ସେମାନଙ୍କର ମେନେ ଏବେ ଦେଖନ୍ତୁ ଯାହାକୁ ଆମେ ଭାବି ନିସା ସେବନ କାହିକି କରୁଚେ। ନା ମାନସିକ ଚାପ ଫାମିଲି ଡିଷ୍ଟବାସ ବା ସ୍ୱାମୀ ଯେଉଁ ଝର ଝଗଡା ହେଲା କି ପୁରୁଷ ମିତ୍ର ମହିଳା ମିତ୍ରଙ୍କ
ଆର୍ଥିକ ସମସ୍ୟା ବି ରହୁଚି।
ତ ସେମାନେ ଭାବୁନାହାନ୍ତି ଯେ ମାନେ ଗୋଟେ ମଦଟା ଗୋଟେ ଏମିତି ଜିନିଷ ଆମେ ପିଇବା ଦ୍ଵାରା ନିଜର ଦେହ ଖରାପ ହବା ସତା ଆମର ନିଜର ଶି୍ତାହିତ ଜ୍ଞାନ ଯାହାକୁ ଆମେ ହରେଇ ବସୁଛେ ଯାହା ଦ୍ୱାରା ଆମେ କେତେ ଲୋକ କହିଲେ କି ଆମେ କିସ ଅସମୀତ ଭାଷା ପ୍ରୟୋଗ କରୁଚେ କି ଲୋକଙ୍କ ଆଗରେ ଯାଇ ନିଜେ ଲଜ୍ଜି ହାସ ନିଜର ପରିବାରକୁ ଲଜ୍ଜିତ କରୁଚୁ।
ଆଜ୍ଞା ଆଜ୍ଞା ନା ଠିକି କହିଲେ ଠିକି ଠିକି ଠିକି କଥା ସେଇଟା ତ ଆଜିକାଲି କଣ ଆଉ କରିବୁ। ହଁ ସେମାନେ ମାନେ ଜାଣି ଶୁଣି ନିଜ ଦେହକୁ କୁ ନିଜେ ହିଁ ଖରାପ କରୁଚେ ଆମେ।
ହଁ। ତାପରେ ଆମର କଣ ସେମାନେ ଯାହାତ ମଦ ପିଲେ ମଦ ପିଇଲେ ମଦ ପିଇବା ସହ ଦେଖନ୍ତୁ ଗୋଟେ ଡ୍ରକ୍ସ କରବାର ଚାଲିଚି। ଡ୍ରକ୍ସ ହଉ ବା ଗଞ୍ଜେଇ ହଉ। ମାନେ ସେ ଦ୍ଵାରା କଣ ହଉଚି ଆମର ସରକାର କଣ କଲେ ମଦ ଦେଇଥିଲେ ଏ ବର୍ଷ ଜାଣିଥିବେ ମଦ ପାଇଁ ଏଥର ଯୋଉ ଟୋକନ ଆମାଣ୍ଡ ଥିଲା ବଢ଼ିଯାଇଛି ଆଗରୁ ଲକ୍ଷ୍ୟ ଟଙ୍କା ଥିଲା ଏଠି ତିନି ଲକ୍ଷ ଟଙ୍କା ହେଇଯାଇଛି। ଯଉଟାକୀ ନନ ରେଫନବୁଲୁ ଆ ଆମେ ଗୋଟେ ରିଟନ ପାଇବାନି।
ହଁ ହଁ।
ତ ସେଇଟା ଯେହେତୁ ହେଇଛି ଲୋକଙ୍କର ଗୋଟେ କଣ ହମ୍ ଗମେଣ୍ଟ୍ ପ୍ରୋତ୍ସାହନ୍ ଦୋଉଚି ଯେ ମଦ ପିଇବ ବୋଲି।
ହଁ ପରା କଣ ଆଉ କରିବ କୁହ ଗମେଣ୍ଟ୍ ଯଦି କହୁଚି ବଲେ ଆଉ
ପୋସ୍ଚାରିଣସ୍ ଗମେଣ୍ଟ୍ ଚାହୁଁଚ ଯେ ତାର କିଛି ଆମର ଯୋଉ ଟିକସ ଆଦାୟ ହେଲେ ସେ ଲୋକଙ୍କ ସେବାରେ ଲାଗିବ। ସେ ଚାହୁଁନ୍ତି ତା ପକେଟ୍ ଗରମ କରିବା ପାଇଁ, ଲୋକଙ୍କ ସେବାରେ ଲାଗିବ ତ ସେଟା ଆମେ ଅକ୍ଷେୟ ତ୍ରୁତୀୟା ହେଲା କି ଗୋଟେ ମ୍ୟାରେଜ୍ ହେଲା କି
ହଁମ୍ସ୍, ନାଇଁ ସେଇଟା ସେଇଟା ଚଳିବ କିନ୍ତୁ କେତେ ଜଣ ଅଛନ୍ତି, ପ୍ରାୟ ସବୁଦିନ ନେଉଛନ୍ତି, ସେଇଟା ବି ଭଲ୍ ନୁହ ଦେହପ୍ରତି। ହଁ, କେମିତି ଏମିତି ଗୋଟେ, କଣ ଗୋଟେ ହେଲା, ଗୋଟେ ଆଁମ୍, କେତେ ବଡ ଫଙ୍କସନ୍, ଫଙ୍କସନ୍ ହେଲା କି କଣ ଗୋଟେ ହେଲା ଓଲିସ୍ ସେଟା ଏମତି ଗୋଟେ ନେଲେ ଗୋଟେ ଚଳିବ ଆଉ ଏନ୍ତିବ୍ ଡେଲି ନେଲେ ସେଇଟା ଦେହ ପାଇଁ ବି ଭଲ ନୁହଁ।
ହଁ, ଆମର ଗୋଟାଅଁ ଦେବେ। ଆମର ବାମ୍ କେତେଟା ଆର୍ଟିକିଲ୍ ଆସଚି ବା ପେପର୍ ଆଉଟ୍ ହୋଉଚି, ତ ଲୋକୋଙ୍କୁ ହଚେସନ କରାହୋଉଚି, ଏମ୍ ଆମର କେତେଟା କାଳ୍ପନିକ ଭିଡୁଅ ମାଧ୍ୟମରେ କି ହଏ, ୱାନାଇଟ୍ ପ୍ଲେ ଯୋଉଟା କୁହନ୍ତି, ଏକକ ଅଭିନୟ। ତାମାତମରେ ଗାଁ, ଗାଁରେ ଯେଦି ଆମେ ଲୋକୋଙ୍କୁ ଧରଚୁ। ଉଁ କରିବା, ଲୋକଙ୍କର ଯୋଉ ମେଣ୍ଟ୍, ମାନସିକତାକୁ ଚେନ୍ଚ୍ କରିବା। ତ, ତା ଦ୍ଵାରା ଆମେ ଗୋଟେ ସୁସ୍ଥ ପରିବେଶ ସହ, ଗୋଟେ ଶାନ୍ତି, ଗୋଟେ ତାଙ୍କ ମଜ୍ୟକ୍, ମଝ୍ୟରେ ଗୋଟେ
ହଁ, ଗୋଟେ ସୁସ୍ଥ ଜୀବନ ଯାପନ ଗୋଟେ କେମିତି କରିବା?
ତାପରେ ଗୋଟେ ଭଲ ହେଇପାରିବ ବୋଲି ମୋର ନିଜର
ନାଇଁ ଠିଗି, ଠି, ଠିକଛି, ନାଇଁ ଠିକ୍ କଥା, ଠିକ୍ କଥା କହିଲେ ଆପଣ। ସେଇଡା ଆମ ଆଜିକାଲିର ଯୁବପିଢ଼ି ନିଜେ ଟିକେ ଚିନ୍ତା କରିବା କଥା, ଯେ ଏଇଟା ନେବା ଦ୍ଵାରା ଆମର କଣ କ୍ଷତ୍ କ୍ଷତି ହବ, କଣ କ୍ଷତି ହବନି, ସେଟା ନିଜେ ହିଁ ସଜେତନ ହେଲେ ସବୁ କିଛି ହେଇପାରିବ। ଆଉ ନିଜେ ଯୋଉ, ଯୋଉ ପର୍ଯ୍ୟନ୍ତ ନିଜେ ସଚେତନ ହେଇନାହାନ୍ତି ସେ ପର୍ଯ୍ୟନ୍ତ ମାନେ କେତେ କଣ କଲେ ବି କିଛି ମାନେ ଇଏ ପଡିବନି ବୁଝିଲେ କି ନା। ତ ସେଇଟା ଆମେ ନିଜେ ହିଁ ସଚେତନ ହେବା ଦର୍କାର୍।
ଆମେ ଆଧୁନିକଟା ଜୀବନରେ, ଜୀବନରେ ଦସ ଆସ୍ କରୁଚେ। ତ ସମସ୍ତିଙ୍କ ପାଖେରେ ସ୍ମାର୍ଟ୍ ମୋବାଇଲ୍ ରହିଲା। ଫାଇବ୍ଜି ନେଟ୍ୱାର୍କ ରହିଲା, ତ ଆମେ ଯଦି ଏଇ ଯୋଉ ସଚେସନ୍ ଡାକୁ କୁମସି ଗଣମାଧ୍ୟମାଧବ ହୋଉ କି କୌଣସି ସୋସିଆଲ୍ ପ୍ଲାଟଫର୍ମ ହବ ତ ସେସ୍ରେ ଯଦି ଆମେ ତାଙ୍କ କଥାରେ କିଛି ସଚେସନତା ଆଣିପାରିବା କି? ଚିପ୍ ମାମେ ବର୍ତ୍ତଲପ୍, ପିଲାମାନଙ୍କ୍ ସତ୍ସ୍ରେ ଟିକେ ଅଧିକ ଅଁମ୍, ଗୁରୁତ୍ୱ ଦେବେ ବୋଲି ମୁଁ ଭାବୁଚି, କି ବଡ ବଡ ଆମ୍ବା, ଆମ୍ବାହେ। ରହୁ। କିଏ ବଡ ବଡ ଅଭିନେତା ହଉ, କିଏଟର ହୁଅନ୍ତୁ, ତାଙ୍କ ଦ୍ଵାରା ଯଦି କିଛି ମାଇଣ୍ଡ୍ ଯିଏ କୁହନ୍ତି ସେମାନଙ୍କୁ ସମାନେ ଲୋକ ସାଙ୍ଗ୍ ସାଙ୍ଗେ ଗ୍ରହଣ କରନ୍ତି, ତ ସେଇଟା ଯଦି ଛି, ଇଁମ୍ସ, ଆମର ସୋସିଆଲ୍ ମିଡିଆ ଦ୍ଵାରା କିଛି ଗଣମାଧ୍ୟମ୍ ଅନ୍ତରା ଆମର ଲୋକ୍ କାଲ୍ ଯିଏ ରହଲେ କିନେନ୍ ନେତା ମନ୍ତ ସେମାନେ ଯଦି କିଛି କହିପାରିବେ, ତ ଲୋକ ସାଙ୍ଗେ ସାଙ୍ଗେ ଚେନ୍ଜ୍ ହେଇଯିବେ।
ହଁ, ମ୍ପସ୍। କଁ କରିବା? ଆଜିକାଲି ତ ସବୁ ନେତାମନ୍ତ୍ରୀ ମାନେ ନିଜେ ତ ଇଏ କରୁଛନ୍ତି, ଆଉ କଣ ଆଉ କରିବା? ଯଦି ନାମର, ଯଦି ନେତା ମନ୍ତ୍ରୀ ଟିକେ ଠିକ୍ ଥାନ୍ତେ ବଲେ ଆଜିକାଲି ର ଆମ ଯୁବପିଢିବି ସବୁ ଠିକ୍ ରହିଥାନ୍ତା।
ହୁଁ।
ତ ଏମି ତ ଦେଖୁଛନ୍ତି,
ପ୍ରୟାସ ଟେ ଗୋଟେ ଆପଣ ଜାରି ରଖିଛନ୍ତି। ବହୁତ ଭଲ କଥା। ଯାହାଫ ଫଳରେ କି ଆମର ଯୁବପିଢ଼ିମାନୋନେ ବି ସଚେତନ ହେବେ।
ତାଙ୍କର ସ୍ୱାସ୍ଥ୍ୟ ଭଲ ରହିବ ତାଙ୍କର ମାନସିକତା ଭଲ ରହିବ
କିଛି ସବୁ କିଛି ଭଲ ରହିବ।
ତ ଆମେ ଗୋଟେ ହେଲ୍ଦି ଲାଇ ନହଲେ ଗୋଟେ ଗଣଷ ଗୋଟେ ବଞ୍ଚିବ। ଏଥିରେ ଦୁଃଖ କଷ୍ଟ ସବୁ ତ ଅଛି ସେଥିରେ ଆପଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବ ମାନସିକତା ଖରାପ ଥିବ ତାହାଲେ ଆପଣ ଆପଣଙ୍କ ଗୋଟେ ହାପି ଆପଣଙ୍କ ଖୁସି ଜୀବନ ଯାପନ ବୋଲି କେହି କହିପାରିବେନି
ଆଞା ଆଜ୍ଞା।
ଆପଣ ଯାହା କହିଲେ କଣ ଲୋକ ମେଣ୍ଟାଲି ଫିଜିକାଲି ତ ସବୁ ଥୀରେ ଯଦି ସେ ସୁସ୍ଥ ରହିଲା ତାହେଲେ ସେ ତାର ସୁସ୍ଥ ଟାକୁ ସୁସ୍ଥ ମଣିଷବୁ ସେଥିପାଇଁ ଆମେ ନିଶାଦ୍ରବ୍ୟ ମାଦକ ଦ୍ରବ୍ୟଠୁ ଲଙ୍କୁ ଦୂର ରକ୍ଷା ତା ପ୍ରତି ଧ୍ୟାନ ଦେବା ନିହାତି
ହଁ ହଁ ନିଶ୍ଚୟ ନିଶ୍ଚୟ ନିଶ୍ଚୟ।
ଆଉ ଆପଣଙ୍କର କଣ ଏବେ ଦେଖୁଛଛନ୍ତି ତ କାଲି ବର୍ଷା କିସଖରା ହବ ଠିକ ନାହିଁ?
ହଁ ଆମର ତ ଏଇଠୁ ହଁ ଚେଷ୍ଟା ତ କରିବା ତାପରେ ଆମର ଏପଟେ ପ୍ରାୟ ବର୍ଷା ହଉଛି ସମାନ ସେଇ ସନ୍ଧ୍ୟା ଟାଇମ ହେଲା ବେଲେ ବର୍ଷା ପକାଉଛି ଦିଟା ତିନିଟା ହେଲା ବୋଲେ ସମାନ ବର୍ଷା ହଉଚି ସକାଳେ ଖରା ହଉଚି
ହୁଁ।
ଦ ବଳକୁ ପୁରା ବର୍ଷା ପକଉଛି ଆ ଘଡଘଡି ସହିତ ବର୍ଷା ଆଉ ବର୍ଷା ହେଲେ ଏମିତି ଶାନ୍ତିରେ ବର୍ଷା ହଉଛି ପବନ ହଉଛି ଘଡଘଡି ହଉଛି
ବର୍ଷା ହେଲା ମାତ୍ର ପବନ ପବନ ହେଲା ମାତ୍ର କରେଣ୍ଟ କଟିଲା ଆଉ ତାର ତ ଗୋଟିଏ ପ୍ରୋବଲେମ୍
ହଁ।
ୱିଠଆଉଟ ବିଦ୍ୟୁତ ରେ ଆମର କିଛି ଏମ ନିତ ଦ ଚାଲି ପାରୁନା ଏମ ସେଇଟା ବି ସତ କଥା ଆଉ ଖାଇଲେଣି ଆପଣ?
ହଁ ହ ବ୍ରେକଫାଷ୍ଟ ତ ସରିଲାଣି ଆପଣ ଖାଇଲେ କି ନାହିଁ?
ନାଇଁ ମୁଁ ଦଶଟା ବେଳେ ଉଠିଲି ମାର୍କେଟ ଯାଇଥିଲି ମାର୍କେଟ ରୁ ଟିକେ ଆମିଷ ନେଇକି ଆସଛୁ ତାକୁ ରୋଷେଇ କଲେ ଆଜି ଘରେ ଟିକେ
ହଁ ହ ହଁ ଆଜି ତ ଛୁଟି ଅଛି।
ପରିବାର ସହ ଟିକେ ଟାଇମ ସ୍ପେଣ୍ଡ କରାହେବ।
ହଁ ହଁ ନାଇଁ ଠିକ କଥା ଠିକ କଥା। ଆଉ ଏମିତିରେ ତ ଟାଇମ ବି ମିଳୁନଥିବ ମାନେ ପରିବାର ସହିତ ଗୋଟେ ଟାଇମ ବିତେଇବା ପାଇଁ ତ ଛୁଟି ଦିନ ଆଗାଲେ ଟିକେ ଭଲ ରହିବେ ପରିବାର ସହିତ ଟିକେ
ହଁ ସେଠକି ଟାଇମବାକୁ ପଡିବ ଆଉ
ହଁ ହଁ ହଁ।
ଆପଣ ଯାଆନ୍ତୁ ଗାଧା ଗାଧି କରିବେ ଆପଣଙ୍କ ଟାଇମ୍
ହଁ ହଁ ହଁ ଠିକ ଅଛି ଠିକ ଅଛି ଆଜ୍ଞା ଆଜ୍ଞା ଆଜ୍ଞା ଠିକ ଆଜ୍ଞା ଆଜ୍ଞା ଆଜ୍ଞା।